ହ୍ୟାଲୋ କୋଉ ରିଲସ୍ ଦେଖୁଥିଲେ ବା?
ହେଲି ରୋଷ
ଉଁ ହୁଁ।
ଭଲ ନୁହଁ
ଆଚ୍ଛା ହଉ ଚଲେଇବାନି ଆଉ।
ଏଜ ଦେଖିଥାଉଛନ୍ତି କହୁଛନ୍ତି କଣ ଚଲେଇବ
ହଁ ହଁ
ରିଲସ୍ ତ ଦେଖିଦଉଚନ୍ତି ଆଉ କହୁଚନ୍ତି କଁ ଚଲିବନି
ହଁ ପା ବହୁତ୍ କ୍ୟୁଟ୍ ରିଲ୍ସ ଟା ଆସିଥିଲା ତ ଟିକେ ଦେଖିଦଉଥିଲି ଆଉ
ମୋହ ମୋ ପାଖରେ ବି ତାଠୁ ଭଲ କ୍ୟୁଟ୍ ରିଲସ୍ ଅଛି।
ଆଚ୍ଛା ତ ଟିକେ ପଠେଇବେ ତ
ଆଜ୍ଞା ପଠେଇବି ଆଉ
ହୁଁ କଣ ସେ କ୍ୟୁ ରିଲ୍ସରେ କଣ ଅଛି ଯେ
ଆପଣ ଯୋଉଟା ଦେଲେ ସେଇଟା ସେ ଆଉ ଟିକେ
ଏଡ଼ଭାନ୍ସ ବୋଲି ହ
ହୁଁ
ହୁଁ।
ହୁଁ ହୁଁ। ଆଉ ଆପଣ ମାନେ ଗୋଟେ କଥା ମ୍ୟାମ୍ ମତେ କୁହନ୍ତୁ ଆପଣ ଗୋଟେ ଭଲ ମ୍ୟାମ୍ ତ ମତେ ଗୋଟେ କଥା କହନ୍ତୁ କି ଏ ସବୁ ଆଜିକାଲି ପିଲା ସବୁ ଯୁବତ ଯୁବକ ଯୁବ ତୀ ସବୁ ଯୋଉ ସୋସିଆଲ୍ ମିଡିଆ ମାନେ ଆଡିକ୍ ଟେଡ୍ ହଉ ଚନ୍ତି କି ଯାହାବି ମାନେ ସବୁବେଳେ ଫୋନ୍ ଧରିକି ବସିଚନ୍ତି କି ଏଟା ସେଟା ଏୟା ସେୟା ନ ମାନେ ଶାରୀରିକ ଖେଳ ସବୁ ଛାଡି ସାରିଲେଣି ଯେମିତି କ୍ରିକେଟ୍ ଫୁଟବଲ୍ ଏ ସବୁ ଜିନିଷ ଛାଡିକି ଫୋନ୍ ବହୁତ ଟାଇମ୍ ଚଲାଉଚନ୍ତି ତ ଆପଣଙ୍କ ଅନୁସାରେ ଆପଣଙ୍କ ମତରେ କଣ ମାନେ ଏଟା ଠିକ୍ କହୁଥିଲ ନା କଣ
ଅବିଅସ୍ଲି ଭୁଲ୍ ପୁରା ଭୁଲ୍।
ଓହୋ ତ ଆପଣ କେମିତି ରିଲସ୍ ଦେଖୁଛନ୍ତି?
ବି ସେଇ କୁହନ୍ତି ନା ଯେ ଦେଶ ଯାଇ ସେ ଫଳ ଖାଇ ଟାଇପ୍ ର ହେଇଯାଉଛି ଆଉ ବାକି ହେବା କଥା ନୁହଁ ଆଉ।
ଆପଣଙ୍କୁ ଟିକେ ଦୌଡିବାକୁ କହିଲେ ତ ଆପଣ ଦୌଡନ୍ତିନି।
ମୁଁ ତ ଦୌଡେ ମୁଁ ଦୌଡେ ବାକି।
ଆଗରୁ ବଧେ ଫାଷ୍ଟିଙ୍ଗ ହୁଏ। ଆପଣଙ୍କୁ ବିଟେକରେ ବୋଧେ ଫାଷ୍ଟ ଇୟରରେ ୟୋଗା ଦେଇଥିଲେ ବୋଲି। ଆପଣ ଟିକିଏ ଫିଟ ଥିଲେ ଏବେ ବୋଧେ ସେଥିପାଇଁ ଫିଟ ନାହାନ୍ତି ବୋଧେ।
ଆପଣ କେମିତି ଜାଣିଲେ ମୁଁ ଏବେ ବି ଫିଟ୍ ଅଛି।
ନାଇଁ ନାଇଁଁ ବୋଧେ ମତେ ଲାଗୁଛି।
ମୋଟା ହେଇଛି ମୋଟା ହେଇଛି।
ନାଇଁ ଲାଗୁଛି ଭଏସରୁ।
ଭଏସ ରୁ କଣ ଅଛି।
ଆଉ ଭଏସ ସବୁ କିଛି। ଆଉ କଣ ଆପଣ ନାଇଁ।
କହିବ ବେନି। ସମମଲପଟ
ହୁଁ ଦେଖେଯେ ଅଳ୍ପ।
ଆାଇସ୍
ଆପଣଙ୍କୁ କଣ ନିଦ ଲାଗିଲାଣି।
ତ ପିନ
ଯୋଗା ହାଲୋ।
ଆଉ ଆପଣଙ୍କୁ କଣ ନିଦ ଲାଗିଲାଣି।
ହଁ ବା।
କଣ ପାଇଁ ଏତେ ଜଲଦି କେମିତି ଶୋଇପଡନ୍ତି ଆପଣ।
ମତେ ତ ମୁଁ ଦିନ ସାରା ଶୋଇପଡିବି ପାରିବି।
କର ଆପଣ ଯୋଉ ଲାପଟପ୍ ବା ଖୋଜୁଥିଲେ କଣ ହେଲା କଣ ହେଲା କଁ ଲାପଟପ
ମତେ କିଛି ଭଲ ଲାଗିଲାନି ସେ ଯ ଯଦି ପ୍ରାଇସ୍ କହୁଜି ସେଇ ହିସାବରେ ତାର କ୍ଵାଲିଟି ଭଲ ଲାଗୁନି।
କେତେ
ଟୁ ନାଇଣ୍ଟି ହେମିତି ଟାଇପ୍ର ଅଛି ୱାନ୍ ହାଣ୍ଡ୍ରେଡ଼ ସେଇଟା କଥା ନୁହଁ ତାର କ୍ଵାଲିଟି ଯେମିତି ଦେଖଉଛନ୍ତି ସେଇ କଷ୍ଟମର ମାନେ ଯୋଉ ମାନେ ରିଭିଓ ଦେଇଛନ୍ତି ସେଟାରେ ବିଲକୁଲ ବି ଭଲ ଲାଗୁନି ମତେ କ୍ୱଲିଟି।
ଅନଲାଇନରେ।
ହଁ ଆପଣ ମୁଁ ଭାବୁ ଯଦି ସେଇଟା କେତେ ଇଚେସ ଥିବ ଯଦି ସେ ମୋର ଲାପଟପ୍। ବେଶୀ ଟାଇଟ୍ ବାଲା ହେଲା ତ ଥୋଡ଼ ଭଲ ଲାଗିବ।
ନାଇ ଆପଣଙ୍କ ଲାପଟପ୍ ଟିକେ ଛୋଟ ଥିବ ତ ହେଇଯିବ କୋଉ ବ୍ରାଣ୍ଡ ଆପଣଙ୍କ ଲାପଟପ୍?
ଏଚ୍ ପି
ତ ହେଇଯିବ ସେ ଯୋଉ ବି ଆସିଲେ।
ନା ମର ଟିକେ ପୁର୍ଣାଟା ଗଟେ ଏତେ ବି ଛୋଟ ନୁହଁ।
କିେ
ହଁ ଆଉ ବେଲିକ ବେଟର୍ ଅଫଲାଇନ୍ କିଣିବି ଆଉ।
ଅଫଲାଇନରେ ସେ କେତେ କହୁଚନ୍ତି ଏଠି?
ଅଫଲାଇନ ଜାଣିନି ବା ସେଇଟା ଯାଇକି ତ ଦେଖିବି ଯଦି ପସନ୍ଦ ନ ଆସିଲା ଆଣିବିନି ବାକି ଯା ଥରେ ଦେଖିବି ଆଉ।
ଆପଣ ଟିକେ ଦେଖିକି କହିବେ କାରଣ ଏଠି ବହୁତ ରେଟ ନଉଛନ୍ତି। ପଇସା ନଉଛନ୍ତି ସେତିକି ନୁହଁ ସେତିକି ତା ଅଧା ପଇସା।
ଓ।
ହୁଁ ସେଥିପାଇଁ ମୁଁ ମନାକରେ ଆମେ ଥରେ ମୁଁ କାଚ ପକେଇଥିଲି। ତ ସେଠି କେତେ ଟଙ୍କା ନେଇଥିଲା କାଚ ଟା ଆପଣ ପକେଇଛନ୍ତି କେବେ?
ହଁ ଦୁଇଶ ନେଇଥିଲ।
ହଁ ତ ଆପଣଙ୍କୁ ସତୁରି ଟଙ୍କାରେ କାଚ ମିଳିଯିବ ବାହାରେ।
ସତୁରି।
ଆଜ୍ଞା ବୁଝିଲେ।
ହଁ ମୁଁ ନହେଲେ କେବେ ଘରକୁ ଗଲେ ନହେଲେ କେବେ ବାହାରକୁ ଗଲେ ସେଇ ପୁରା ମାର୍କେଟ ଆଡ଼ୁ ଆଣିବି ଆଉ।
ନହଲେ କେବେ ଏକ ନମ୍ବର ମାର୍କେଟ ଗଲେ ୟା ସିଆଡେ ଗଲେ ମିଳି ଯିବ। ହୁଁ,
କହିବି ଆମ ମୋ ସାଙ୍ଗକୁ କହିବି ମୋତେ ନେଇକି ଜାଅ ନେବେ ଆଉ।
ଆଜ୍ଞା ଆଜ୍ଞା, କାରଣ ଏଟି ଆପଣ ଯାଇଥିବେ ସେ ଦୋକାନ କୁ ସେଠି ବହୁତ ପଇସା।
ହଁ।
ନିଜ ଆଖିରେ ଦେଖିଲି ତ ନହେଲେ ଅତି ବେଶୀ ରେ ଶହେ ଶହେ ଟଙ୍କା ନେଇଥାନ୍ତା। ଦୁଇଶ ଟଙ୍କା ମାନେ ବୁଝୁଛନ୍ତି।
ବହୁତ ବେଶୀ।
ବହୁତ ବେଶୀ ନା, ଡବଲ ନେଇ ଯାଉଛନ୍ତି ନା। ସେଥିପାଇଁ କହୁଥିଲି। ଆରେ ଦେଖନ୍ତୁ ଯିଏ କି ନାହିଁ ସିଏ ବି କଲେଜ ପାଖରେ ବିକୁଛି ତ ବଇସା ବଢେଇକି ହିଁ ନବ।
ହଁ ବାକି ଅଲଟା କରିବା କଥା ଛୁଆମାନେ ଅ ଛନ୍ତି କହିକି ଟିକେ କମ୍ପ୍ରାଇଜ ନବା କଥା ବିକଜ ସେମାନଙ୍କ ଶୁଣ ହଁ ତ ସେଇଆ ତ କଥା ଶୁଣ ଏମିତି ନାହିଁ କି ତାଙ୍କ ପ୍ରାଇସ୍ କେବେ କମି ମାନେ ତାଙ୍କର ସେଲିଂ କେବେ କମେଇବ ତାଙ୍କର ଅବ୍ସଲି ବିକ୍ରି ହବ ହିଁ ହବ ଛୁଆ ତାଙ୍କଠୁ ହିଁ କିଣିବେ, ବେଶୀ ପଇସା ନିଅନ୍ତୁ କମ୍ ପଇସା ନିଅନ୍ତୁ। ତାଙ୍କଠୁ ବିି ନେବେ, ତ ସେମାନେ ବି ସବୁଆଡୁ ଭାବିବା କଥା, ଆଉ ଭାବିକି ଟିକେ ମାନେ ଏମିତି ନାଇଁ କି ପୁରା କମ, ଟିକେ ଏଫୋର୍ଡେବୁଲ ୟା ତ ପୁରା ଠିକ୍ ପ୍ରାଇସ୍ ରଖିବା କଥା। ତାକି ତାଙ୍କର ବିକ୍ରି ବି ହବ ଛୁଆ ବି ସାଟିସ୍ଫାଇଏଡ ହେବେ। ଛୁଆ ବି ସେଟିସଫାଇଡ ଯେ
ଗୋଟେ ଗୋଟେ ପିଲା ଥାଆନ୍ତି ଯେଉମାନେ ମୂର୍ଖ ସେମାନେ ରେଟ ଦେଖନ୍ତିନି ସେମିତି ହିଁ ଭାବନ୍ତି ହଁ ଏଠି ସେ ପ କେଦବା ଦୁଇଶହ ଟଙ୍କା ହଉ ପଛେ ଏମତି ଟାଇପ ର ବୁଝିଲ।
ଇଣ୍ଟେଲିଯେନ୍ଟ ଛୁଆ କେତେ ଥିବେ ତ ସେଇ ଛୁଆ ଦେଖ ସେମ ଉଁ।
କଁ କଁ କଣ କଣ ହାତ ଟା ପଶୁନେଇଁ
ତୁମ ଭଳିଆ ଇଣ୍ଟେଲିଜେଣ୍ଟ ଛୁଆ ବିିତ ତ ଥିବେ। ତ ସେଇଟା ସେ ଦୋକାନ ବାଲା ଭାବିବା କଥା କି ଛୁଆ ଏମ୍ତି ଭାବିବେ କି ବେଶୀ ଦାମ୍ କରୁଚନ୍ତି ଆଉ କିଣିବେନି। ବାକି ଯେତେବେଳେ ଠିକ୍ ଦାମ୍ କରୁଥିବେ ଛୁଆ କିଣିବେ ହିଁ।
ନାଇଁ ନାଇଁ ସେମ୍ତି ନୁହଁ। ହୁଁ କିନ୍ତୁ ସେ କରିବେନି ନା ସେ ତାଙ୍କ ପ୍ରଫିଟ୍ ଦେଖିବେ, ତାଙ୍କ ଲାଭ ଦେଖିବେ। ହ। ତେମିତି କରିଥିଲେ ତ ଜିମିନି ସିଏ କିଏ କଁ କରିବେ ଉଆ ହେଇଛି କଁ ପାଇଁ? ହୁଁ ହୁଁ।
ଆପଣଙ୍କୁ ମଧ୍ୟ ନିଦ ଲାଗିଲା।
ନାଇଁ ନାଇଁ ନିଦ ନାହିଁ ଏମିତି ହାଇ ଟିକେ ଟିକେ ଆସେ ଆଉ।
ହୁଁ।
ବୁଝିଲ, ଆପଣ ଯୋଉ ଏବେ ତ ଆଉ ଖରା ଫରା ହୋଉନି। ହୁଁ ଖରା ଦିନେ ମାନେ କେମିତି ରୋହୁଥିବେ?
ଆମର ଏ ସି ରୁମ୍।
ହଁ ଚାର୍ ଚାର୍ ଥର ଚାର୍ ଚାର୍ ଥର ଗପିବୁ। ଭଲ ଆଉ।
ହୁଁ ହୁଁ। ଆପଣଙ୍କ ନୁହଁ କି?
ନାଇଁ ନାଇଁ ଆମର ନାହିଁ।
ଓ ହୋ।
ହଁ ତମେ ମାନେ ସେଠି ରୋହୁଥିବେ ତ କିଛି ଗରମ୍ ଫରମ୍ ବେଶୀ ହୋଉନଥିବ। ତାପରେ ବି ଜାଣିଚନ୍ତିନା କଁ? କଳା ପିଲା ବି ଏସିରେ ରହିଲେ ଗୋରା ହେଇଯାଆନ୍ତି ବୋଲି।
ହଁ, ମୁଁ ଦେଖିଛି ମୋର ସାଙ୍ଗ ଗୋଟେ ହେଇଯାଇଥିଲା ମାସରେ ଗୋରା।
ହୁଁ ହଁ।
ସିଏ ପୁଣି ଖରାକୁ ବାହାରିଲେ ପୁଣି କଳା ହେଇଗଲେ କଁ ଗୋରା ହଉନାହାନ୍ତି।
ହୁଁ, ଓହୋ ଏ ସେମ୍ତି ନାଇଁ ଜଣେ ଜଣେ ଥାଆନ୍ତି ଟିକେ ବେଶୀ ଫ୍ୟାନ୍ ପଡୁଛି
ଫୋନତେ ପଳିଆ ସେ କୋହୁଥିଲେ କି ଆଉ ମାନେ ଏମ୍ତି ସେମ୍ତି ଆମେ ଆସିଲୁ ଦିନେ କଥା ହଉଥିଲୁ କି ସେ କୋହୁଚନ୍ତି କି ଦେଖିବୁ ତିନ୍ ଦିନ୍ ରେ ମୁଁ ପୁର ଗୋରା ହେଇଯିବି, ଏମତି ସେମିତି ସେ କଁ ଆଉ ଗୋରା ହୋଉନାହାନ୍ତି।
ଏ ନାଈଁ ସେମିତି ନାଇଁ ଜଣେ ଜଣେ ଟିକେ ବେଶୀ ବୁଲିଲେ ମାନେ ଖରାରେ ଟିକେ ଖରା ବାଜିଲେ ଟି କି ଦେହରେ ବି ଯଦି ଖରା ବାଯିବ। କଁ ହୁଏ ନା ସେଟା ଟ୍ୟାନ୍ ପଡିଯାଆନ୍ତି ତାଧେରେ ସେମ୍ତି ହୋଉଥିବ ସେଥିରେ କିଛି ନାଇଁ। ଯିଏ ଗୋରା ସିଏ ସେମ୍ତି ଜଣା ପଡିଯିବ ଗୋରା। ବୁଝିଲେ?
ହଁ, ତାଙ୍କର ବି ଜଣା ପଡି ଯାଉଥିଲା। ମୁଁ କହିଲି ବାକି ଶୁଣିଲିନି କହିଲେ ଏଇଟା ମୋର ନେଚୁରାଲ୍ ଗୋରା। ଏମ୍ତି କହିଲେକି ସେ।
ହୁଁ। ହଁ, ଜଣେ ଜଣ ଥାଆନ୍ତି ପୁରା ଗୋରା ଦେଖାଯାଆନ୍ତିନି ହେଲେ ନାଲି ଗୋରା ଥାଆନ୍ତି ବୁଝିଲେ?
ହୁଁ ହୁଁ।
ହଁ, ଆଉ ଜଣେ ଜଣେ ଥାଥାନ୍ତି। ସିଏ କଳା ହିଁ।
ହୁଁ। ଆଉ ଆପଣ ଖାଇଲେ କଣ?
ଆଁ ଇଏ ଏକଣ ଏମ୍ତି ଉଁ ଆଜି ହେଇଥିଲା ଚିକେନ୍ ତନ୍ଦୁରୀ ଆଉ ମୋମୋଜ୍ ବି ଥିଲା ଆଉ ଏତେ ବେଳୁ ଲଛା ପଛା ଥିଲା ମିଶେଇକି ଖାଇଲୁ ଆଉ।
ମୁଁ କଇଲି ଏତେ ସବୁ କିଛି ଦିଅନ୍ତି ଆପଣଙ୍କ ହଷ୍ଟେଲରେ?
ନାଇଁ ନାଇଁ, ହଷ୍ଟେଲ ରେ ଦିଅନ୍ତିନି। ଆମେ ଆଣିଥିଲୁ ପା
ଓଃ।
ଭୋକ ହଉଥିଲା। ଟିକେଖାଇଦେଲୁ ଆଉ।
ହୁଁ।
ସେଟି ଆହୁରି ବି ଏସ୍ ମସଲା କୋଲଡଡ୍ରିଂଙ୍କସ୍
ହୁହୁ।
ଏଥିରେ ତାଙ୍କପାମ୍ପାଡହେଲେଶବୁ।
ହଉ ଆପଣଙ୍କର ତ ଟାଇମ୍ ହେଲାଣି ଆମେ ରଖୁଛୁ ଆଉ।
କୁହନ୍ତୁ ଆପଣ ହୋଉ ଯାଆନ୍ତୁ ଆପଣ ନହେଲେ କଣ କରିବେ ଆଉ ଆପଣଙ୍କ ସହିତ ତ ବହୁତ ଖୁସି ଲାଗିଲା କଥା ହେଇକି।
ହଉ ଧନ୍ୟବାଦ୍।
ହଉ ଆପଣ ଶୋଇପଡିବେ ଶୁଭରାତ୍ରି।